ହ୍ୟାଲୋ ହଁ ଝିଅ କଣ କରୁଛୁ?
ଏଇ ବାହାରେ ଟିକେ ପବନ ହଉଥିଲା ତ ବୁଲୁଛି ଆଉ ଘର ବାହାରେ
ଓହୋ ଆଉ ବୋଉ କଣ କରୁଛନ୍ତି?
ବୋଉ ଟିକେ ବାସନ ମାଜୁଥିଲେ
ଆଉ ଦେହ ପା ସମସ୍ତଙ୍କର ଭଲ ଅଛି
ହଁ ଆଣ୍ଟି
ଆଉ ତୋ ଦେହ କେମତି ଅଛି?
ହଁ ମୋ ଦେହ ଭଲ ଅଛି।
ଅଁ ହଁ ଆଉ ଖାଇବା ପିଇବା ଆଜି କଣ ହେଇଥିଲା?
ଆଜି ଏଇ ଦିନ ସାରା ତ ଗରମ ଲାଗୁଛି ଯେ ଗରମ ଭାତ ଖାଇ ହଉନି ହେଇ ପଖାଳ ଆଉ ଭଜା ଆଉ ଯାହା ପୋଢାପୋଢି
ନାଇଁ ଝିଅ ମୁଁ ବି ସେଇଆ ଆ ପଖାଳ କରିଦିଏ ଆଉ ଆଜି ତ ଦେହ ଭଲ ନଥିଲା ଏତେ କିଛି କରିନି ସେ କଣ ମାଛ ଫାଚ ଆମର ଧରା ମାନେ ସ୍ଵାମୀ ଗଡିଆରୁ ଧରିକି ଆଣିଥିଲେ ଉ ଆଣିଥିଲେ ସେଇଆକୁ ମୋ ସାନ ଯାଆ ଯେ ବାଛିଦେଲା ଆଉ ବାଛିକି ଭାଜି ଦେଇଥିଲା ଆଉ ମୁଁ ସବୁବେଳେ ତରକାରୀ କରେ କିନ୍ତୁ ଆଜି ସେଇ ତରକାରୀ କରିଥିଲା ଅସ୍ ତରକାରୀ କରିକି ତାପରେ ମୁଁ ବଢା ବଢି କରିଦେଲି ଆଉ ଇଏ ଖାଇଲେ ତାପରେ ତାପରେ ମୁଁ ମୋର ମେଡିସିନ ଖାଇକି ଟିକେ ଶୋଇଥିଲି ଆଉ
ଓହୋ ଏବେ କଣ କରୁଥିଲ ଆଣ୍ଟି
ଏବେ ଏଇ ବଇଛି ଆଉ ତମ ସେଠେ ଗରମ କେମିତି ହଉଛି
ହଁ ଜୋରରେ ଗରମ ହଉଛି ଆଉ କାଲି ହଁ କାଲି ଟିକେ ଟିକେ ବର୍ଷା ହେଇଥିଲା ତ ଆଜି ଗୁଳୁ ଗୁଳି ଜୋର ହଉଛି ଏଇନା ଟିକେ ପବନ ଦଉଥିଲା ବାହାରକୁ ଯ ଆସିଥିଲି ବୁଲିବାକୁ ଆଉ
ଉଁ ହୁଁ ନାଇଁ ବା ମୁଁ ତ ଘରେ ଥିଲି ମୋ ଝିଅ ଆସିି ଥିଲା ସିଏ ତାର ବୁଲାବୁଲି କରିବାକୁ ଉୁଁ ଯାଇ ଆଉ ମୁଁ ଆଜି ଆଜି ତ ଯାଇନି ଶୋଇଛି କାମ କରିକି ପୁରା ଥକି ଯାଇଛି ଆଉ କେମିତି କଣ ଯିବ ବା
ସେ ସାନ ଆଣ୍ଟି ଯେଉଁ ରୋଷେଇ କଲେ ଆପଣ ଖାଇଲେ ଆଜି
ଉଁ ନାଇଁ ମୁଁ ତ ଛତୁଆ ଗୋଳେଇକି ପିଇଦେଲି ଆଉ ଆଉ ଗୋଟେ ମୋର ଦିଅର ସେ ବାହାରେ ରହୁଛନ୍ତି। ତାଙ୍କ ଝିଅ ଆଇଛି ଆଜି। ଆଉ ସିଏ ବି କହିଲା ଦେଖିଲା ମତେ ଡାକିଲା ଆଉ ବଡ଼ମା ଆଉ ତମ ଦେହ ଖରାପ ଆଉ ଯାହା ଅଛି ଦିଅ ମୁଁ ସେୟା ଖାଇଦେବି ଆଉ କଣ କିଛି ଜିଦି ଫିଦି କଲାନି ସିଏ ଟିକେ ସିଟି ମିିଟି ଖାଦ୍ୟ ଖାଏ ଆ ବାହାର ରଏ ସବୁବେଳେ ତ ମାନେ ଅଲଗା ଖାଦ୍ୟ ସବୁ
ହହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଉ ତମର କଣ
ମୁଁ କହିଲି ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ମ ଝିଅ ଆମ ଘରେ ସବୁ ଭଲ ଅଛନ୍ତି। ଆଉ ମୁଁ ଏଇ ରଜରେ ଭାବୁଥିଲି ତୋ ମାଆକୁ ଦେଖା କରିବାକୁ ଯିବି କିନ୍ତୁ ଏଇ କଣ କାମରେ ସିନା ଫୁର୍ସତ ମିଳିସତ୍ମିଳିଲେ ସିନା କାମରେ ଯିବି। ଆଉ ତ କିଛି ଫୁର୍ସଦ ପାଉନି ଆଉ ନହେଲେ କେମିତି ଆଉ ଯିବି ଆଉ ଘର ଦ୍ୱାରରେ ଛାଡିକି ଯାଇ ପାରୁନି ଆଉ
ଦିଦି ଯଦି ଜାଣିଥିବେ ସ୍କୁଟି ଚଲା, ତାଙ୍କ ସହିତ ଆସନ୍ତୁ ଆରି ହଁ ବୋଉ ବି କହୁଥିଲା କି ସେ ତୋ ଆଣ୍ଟି କହୁଥିଲା ଆଉ ଆସୁନି କଣ ଏତେ ଦିନ ହେଲାଣି?
ହଁ ବା ଆରେ ମୁଁ ଯାହା ଯାଆନ୍ତି ମୋ ଝିଅ ବି କହୁଛି ଚାଲ ଅ ମା ନେଇଯିବି ତମକୁ, ମା ତ ନୁହଁ ମମି ଡାକ ନେଇଯିବି ବୋଲି କହୁଛି କିନ୍ତୁ ତୁ ଇଏ ବା ମୁଁ ପଳେଇଲେ ରୋଷେଇ ବାସ କରି ସ୍ୱାମୀଙ୍କୁ ଖାଇବାକୁ କିଏ ଦବ ଆଉ କିଏ ବୁଝିବ? ସେଇଥିପାଇଁ ମୁଁ ଯାଇପାରୁନି ଛାଡିକି ଆଉ ଏ ପୁଅ ଟା ବି ଆସି ଯାଇଛି, ତାର ହଷ୍ଟେଲ ଛୁଟି ହେଇଯାଇଛି। ଖରା ଯୋଗୁ, ସେ ଆସିଯାଇଛି ରଜ ଯାଇକି ଅଛି। ସିଏ ତ ଅଧିକ ମୁଣ୍ଡ ଟା ଖାଇବ ଅ ସେଇଥିପାଇଁ କି ମୁଁ ଯାଇପାରୁନାହିଁ।
ଓହୋ, ଭାଇ କଣ ଜିଦି କରନ୍ତି ଖାଇବାକୁ ନେଇକି?
ହଁ ଅ ଲୋ ଝିଅ ତୁ କାହିଁ କହୁଛୁ? ତାର ସବୁଠୁ ଅଧିକ ଜିଦି ତାରି ଏଇଟା ଖାଇବିନି ସେଇଟା ଖାଇବିନି ଏଇଟା କାହିଁ ଅଧିକ ଲୁଣ ହେଲା ଆଉ ଯଦି ମୁଁ କହିଦେଇଥିବି ଏଇ ଜିନିଷଟା ଆଜି ତିଆରି କରିବି ଆଉ ଯଦି ମୋ ଦେହ ଭଲ ଲାଗିଲାନି କଲିନି, ସେଥିରେ ବି ତ ନାକ ଟେକିବ ଖାଉନି କହିବ ତମେ ଯଦି ଅ କରିବାର ନଥିଲା ତ କହିଲ କଣ ପାଇଁ ମତେ
ଓହୋ, ପୁଅ ତ? ଟିକେ ପୁଅ ମାନେ ଖାଇବାରେ ଚୁଜି ଥାଆନ୍ତି ଏଇସବୁ ମାନେ
ହଁ ପରା ହଁ। ଭାରି ବାଛା ବିଚାର ତାର, ଏଇଟା କାହିଁ ପାଣିଆ ହେଲା ସେଇଟା କାହିଁକି? କେମିତି ହେଲା ଆ ତାର ଆଇଁଷ ନହେଲେ ସେ ଖାଦ୍ୟଟା ଖାଇବନି। ତାର ଯେମିତି ହେଲେ ଅଣ୍ଡା ନହେଲେ ଚିକେନ ଦରକାର ତା ପାର ମାକାର ଏଇମାନଙ୍କ କଥା ବୁଝି ବୁଝି ମୋର ଦିନ ଯାଉଛି ଆଉ ମୁଁ କଣ ବୁଲିବାକୁ ଯିବି ଆଉ
ହ ହୋ ଆମ ଘରେ ତ ଆଣ୍ଟି ଜାଣିଛନ୍ତି କି ଅଣ୍ଡା ଆଇଁଷ କଣ ପିଆ ରସୁଣ ବି ଖାଉନୁ।
ନ ବି ଖାଇ
ତ ଆମର ଏମିତି ସବୁ ପନିପରିବା ଯାହା ଖାଇଦଉଛ ଆଉ
ହ। ମୁଁ ଏଇ ଖରାଦିନେ କୋଉଠି ପନିପରିବା ଆଉ ମିଳୁଛି ମୁଁ ତ ଖାଲି ଦେଖୁଛି ପୋଟଳ ବାଇଗଣ। ଅ ଆଉ କଣ କଲରା ଆଉ କିଛି ବି ଛୁଇଁ ହଉ। କି ଟିକେ ଅଲଗା କିଛି ପରିବା ହଉ କିଛି ମିଳୁନି। ସବୁ ପରିବା ଏତେ ରେଟ ଯେ ଏ ହାଟକୁ ଯାଇକି ଆଣିବାକୁ ମାନେ ହାଟରେ ବି ରେଟ ହାଟେରେ ବି ମିଳୁନି ତାପରେ ଘରୁକୁ ଯଉ ପରିବା ବାଲା ଗାଡି ଧରିକି ଆସନ୍ତି ସିଏ ବି ହୁଁ- କିଛି ଆଉ ଆଣୁନାହାଁନ୍ତି।
ଆଛା ଆଣ୍ଟି କଣ କହିଲେ ଆମର ଗାଁ ଟା ନା ଆମର ପରିବା ଚାଷ ତ ଆମ ଗାଁରେ ହୁଏ ତ ଗାଁରେ କିଣି ହେଇକି ଖାଇଦଉଚୁ ଆପଣଙ୍କର ଟିକେ ହଁ କଷ୍ଟ ହଉଥିବ।
ହଁ ବା ଆମର ପରିବା ବା ଫୁଣି ମୁଁ ଯାହା ଲଗାନ୍ତି ବାଡିରେ ଇଏ ମାଙ୍କଡ କିଛି ରଖେଇ ଦଉନାହାନ୍ତି ଏବେ ବି ବା ମାଙ୍କଡ ଆଇଚନ୍ତି। ମୁଁ ଆମ୍ବ ସଢା କରିକି ଛାତରେ ରଖିଥିଲି ଆଉ ଦେହ ତ ଭଲ ନାହିଁ ମ ଯଉ ଉଁ- ମୋ ଯା ର ଝିଅ ସେ ଆଣିକି ଆମ୍ବ ସରା ଟା ମୋତେ ଦେଇ ଦେଇକି କହିଲା ବଡ ମା ନିଅ ମାଙ୍କ ଙ୍କଡ ଆସିଚି କହିକି ରଖିଦେଇକି ଗଲା ନହେଲେ ତାକୁ ହିଁ ମାଙ୍କଡ ଖାଇଯାଇଥାନ୍ତେ।
ଓହୋ ଆଣ୍ଟି ଏତେ ସାରା ମାଙ୍କଡ ଆ
ହଁ ବା ବହୁତ୍ ମାଙ୍କଡ।
ଆଚ୍ଛା। ମାଙ୍କଡ ମାନେ ତଡିବା ପାଇଁ କିଛି ଇଏ ନାହିଁ।
ନାଇଁ ମ ସେଇ ନା ମ ସେଇ ବାଟୁଳି ଗୁଢା ଦେଖେଇଲେ ଯାହା ଯାଆନ୍ତି। ଆମ୍- କିଏ ଏତେ ମାଙ୍କଡ ସବୁ ତିନି ଦିନରେ ଥରେ ମାଙ୍କଡ ଆଉଚନ୍ତି ଆଉ କେତେ କିଏ କାହାକୁ ଘୁଡେଇବ। ଆଉ ଗୋଡେଇ ଆଉଚନ୍ତି ପାଗଳା ମାଙ୍କଡ ଦନ୍ତା ମାଙ୍କଡ ଗୁଡା ଗୋଡେଇ ଆଉଚନ୍ତି ଆଉମ୍ ଡରି କିଏ ଆଉ କିଏ ହୁଡେଇବ ଯାହା ଖାଉଚନ୍ତି ଖାଆନ୍ତୁ ଯାଆନ୍ତୁ ଆଉ।
ସେମାନେ ପାଳି କରିଦେଇଚନ୍ତି ତିନି ଦିନକୁୁ ଥରେ ଆସିବେ ମାନେ ଆସିବେ।
ହଁ ବା। ତମର ବା ସିଆଡେ ତମେ ଯଉ ପରିବାପତ୍ର ଲଗଉଚ ମାଙ୍କଡ ଫାଙ୍କଡ କି ଗାଈ ଗୋରୁ କିଛି ପଶୁନାହାନ୍ତି?
ଆମ ଆଡେ ତ ଏତେ ମାଙ୍କଡ଼ ନାହାନ୍ତି ଗାଈ ଗୋରୁ ଗୁଡା ଚଳି ଯାଉଚନ୍ତି।
ହଁ ଲୋ ଝିଅ କହନି କହନି ଗାଈ ଗୋରୁ ଯା ପଶିି ଗାଈକୁ ମାରି ବି ପାରିବୁନି ଗାଈକୁ ମାରିଲେ ପାପ୍ ପ -ହେଁ -ହେଁ।
ହୁଁ।
ହିଁ ସିଏ କଣ ଖାଇ ଦଉଥିବେ ଆଉ।
ଆଉ ମନ୍ଦିରରେ ଯାଇ ଉଁ- ହଁ -ହଁ। ମନ୍ଦିରରେ ଯାଇ ଗାଈ କୁ ପୂଜା କରୁଚୁ ଆଉ ଏଇ
ହଁ -ହଁ ସେଇଆ ବା। ସେୟା ନିଜକୁ ବି ଗୋଟେ ଖରାପ୍ ଲାଗିବ ପାପ ଲାଗିବ ଆଉ ଗାଈକୁ ବାଡ଼େଇବ ଷଣ୍ଢ ଗାଈ ସବୁ ପଶିଯାଉଚନ୍ତି ଆମର ତ ପରିବା ଲଗେଇନୁ ଯେତେବେଳେ ଲଗେଇଥିଲୁ ସେତେବେଳେ ଖାଲି ଡେଲି ପଶିଯାଆନ୍ତି। ମୁଁ ଆଳୁ ଗଛ ଲଗେଇଥିଲି ଆମ ନିଜରି ଗାଈ ତାକୁ ଖାଇଦେଲା ମୁଁ ଆଉ କଣ ବାଡ଼େଇବି ଯାଇଁ ତାକୁ।
ନିଜ ଗାଈ ତ ଆଉ।
ହଁ ନିଜ ଗାଈକୁ କିଛି କହିପାରିବନି। ଆମ୍ -ସେ ବା ଖାଇଦେଲା ଚଢ଼ିଗଲା ଯାହା ତ ଖାଇଲା ଖାଇଲା ଚଢ଼ିକି ଅଧା ଗଛ ମାରିଦେଲା। ତାର ଯଉ ଇଏଟା ଯଉ ଷଣ୍ଢ ଟା ଉଁ ଉଠିଥାଏ ସେଟା ମ୍- ମାନେ ଦଳି ଚକଟି କି ମାରିଦେଲା ପରେ ଆଉ ଭିତରେ କଣ ଆଳୁ ଆଉ ହବ?
ନାଁଇ ପା।
ଆଉ ରାତିରେ କଣ ଖାଇବାକୁ?
ରାତିରେ ତ ଆଣ୍ଟି ଆମର ଇଆଡେ ଭାତ କରୁଚୁ ଆଉ ମୋ ବାପାଙ୍କର ଟିକେ ଏ ଗ୍ୟାସ୍ ପ୍ରୋବ୍ଲେମ୍ ତ ଭାତ ଖାଇଦଉ ରୁଟି ତାଙ୍କ ଦେହରେ ଯାଏନି। ତୋ ବୋଉ ରୁଟି କରିଦିଏ ଆଉ।
ହୁଁ ହୁଁ ଭଲ ଆଉ ହଁ ମୋ ରୁଟି ଖାଇଦିଅ କଣ ଅଛି। ହେଇପା ଏଡକ୍ଟର ହେରିକା ଆଜିିକାଲି ରୁଟି ଖାଇବାକୁବି ମାନେ ମନା କରୁଚନ୍ତି କହୁଚନ୍ତି ଡାଇବେଟିସ ରୁଟି ଖାଉନି ଭାତ ଖାଉନି ଉ ଏମିତି ସବୁ କହୁଚନ୍ତି ତା ତାକୁ ନଖାଇଲେ ଆମେ ଆଦ୍ୟରୁ ଖାଇଆଇଚୁ ଆଉ ତାକୁ ନଖାଇଲେ ଆମେ ଅଲଗା କଣ ଖାଇଲେ ଆମକୁ ଗୋଟେ ଶାନ୍ତି ଲାଗିବ କଣ
ନା ଆମରପା ପ୍ରଧାନ ଖାଦ୍ୟ ଏଇଟା।
ହଁ ଆମର ସେଟା ପ୍ରଧାନ ଖାଦ୍ୟ ତାକୁ ନଖାଇଲେ ଆମ ନିଜକୁ ଶାନ୍ତି ଲାଗିବନି ଆଉ ପୁଣି ଭୋକ ଲାଗିବ ଆଉ ସିଏ ଯେଉଁ କହୁଛନ୍ତି ଯେଉଁ ଅଲଗା ସବୁ ଖାଦ୍ୟ ଖାଇବାକୁ ସେଗୁଡ଼ାକ ଖାଇକି ରହିହବ।
ହୁଁ ହୁଁ ଆଜିକାଲି ଯୋଉ ଛୁଆ ବାହାରେ ଖାଉଛନ୍ତି।
ହଁବା ହଁ ମୋରତ ପୁଅ ଝିଅ ଖାଇଯାଉଛନ୍ତି ମୁଆଉ ‌କଣ ଖାଲିତ ତାଙ୍କର ଭାତ ଡାଲି ଆଉ ପୋଷୁଣୀ ତାଙ୍କର ଖାଲି ବିରିୟାନୀ ଦରକାର। ଖାଲି ମା ଆଜି ପଇସା ଦିଅ ବିରିୟାନୀ ଝିଅଟାତ ବଡ଼ ହେଇଗଲାଣି ପଇସା ପତ୍ର ମାଗେନି ସେ ତାର ଯାହାଏପଟ ସେପଟ କରି ଯୋଉ ରଖିଥାଏ ପୁଅ ଖାଲି ଘରକୁ ଆସିଲେ ଏଇଟା ଦିଅ ସେଇଟା ଦିଅ ହଷ୍ଟେଲରେ ଥିଲାବେଳେ ଆଜି ପଇସା ପଠାଅ କାଲି ପଇସା ପଠାଅ ଏମତି ତାର ଚାଲିଥାଏ।
ମୁଁ ବି ସେମିତି ବେଶୀ ମାଗେନିିଆଁ ଯୋଉ ଆଡ଼ୁ ଯାହା ହେଲେ ଟିକେ ଏ ମାନେ ଇଏ କରିଦିଏ ମୋ ଭାଇଟା ସାନ ଭାଇ ମୋଠୁ ସାନ ହବ ସେ ପଇସା ଆଜି ପାଞ୍ଚ ଟଙ୍କା କାଲି ଇଏ ଟଙ୍କା ହଜାର ଟଙ୍କା ଏମିତି ପଠାଅ
ହଁବା ସିଏତ ଝିଅ ପାଞ୍ଚ ଟଙ୍କା ଦଶ ଟଙ୍କାତୁ ଦ‌ଉଛୁ ଆ ବିରିୟାନୀ ଗୋଟେ ଶହେ ଟଙ୍କା ହେଲାଣି ମୁଁ କେତେ ଶହେ ଟଙ୍କା ପଠେଇବି ମାସକୁ କହୁନୁ। ଆଉ ମତେ ମୋ ସ୍ୱାମୀ ପାଟି କରୁଚନ୍ତି କହୁଚନ୍ତି ତମେ ସବୁ ପିଲାଙ୍କୁ ଖରାପ୍ କରିଦେଇଛ। ଆରେ ମୁଁ କଣ ଖରାପ୍ କଲି ସେବାହାରେ ରହିଲା ଦଶଟା ଛୁଆଙ୍କୁ ଦେଖିଲା ତାକୁ ଦେଖିକି ସିଏବି କହିଲା ସିଏ ଯାହା କରୁଚନ୍ତି ମୁଁ ସେଇଆ କରିବି। ଆଉ ମୁଁ ଆଉ କଣ ତାଙ୍କୁ ବୁଝେଇଲେ କଣ ହବ।
ଉଁ ହଁ।
ହଉଲୋ ଝିଅ ଆଉ କଣ କହିବୁ ମୁଁ ଯାଉଚି ଘର ଦ୍ଵାର ଟିକେ ଓଳେଇକି ସନ୍ଧ୍ୟା ହେରିକା ଦେବି ଫୁଣି ନହେଲେ ସେପଟେ ଡେରି ହେଇଯିବ।
ହଉ ଆଣ୍ଟି ଯାଆନ୍ତୁ ଆଉ।
ହଉ ଝିଅ ରଖୁଛି ଆଉ ମାକୁ କହିବୁ କଲ୍ କରିଥିଲି ବୋଲି?
ହଁ ହଁ ଭଲରେ ରହିବେ ଆଉ।
ହଁ।